ହଁ ହଁ ଭାଇ କଣ କରୁଛୁ।
ଏଇ ବସି ଅଛି ଆଉ।
କୋଉଠି ବସିଛ।
ଏଇ ଗାଁ ରେ ଏବେ ଘରେ ଥିଲି ଟିକେ ଭଲ ଲାଗିଲାଣି ଆସି। ସିଏ ବୁଲାବୁଲି କରୁଛି ଟିକେ ଆ ଯେ ରହୁ। ମନ୍ଦିର ଆଡେ ମନ୍ଦିର ଆଡେ।
ଓ ହୋ।
ଆଉ ଦ ଏ ଯଉ ଦୌଡି ଏ ଯଉ ଏ। ଏଟା ଶନିଙ୍କ ଗଛ ଶନିଙ୍କ କତିରେ ଆଉ ତମେ କଣ କରୁଛ।
ଶନି ମନ୍ଦିର ନାଇଁ ମୁଁ ଏଠି ବସିଛି। ସେଠି ।
ସକାଳୁ କଣ ଖାଇଥିଲ ସକାଳୁ କଣ ଖାଇଥିଲ।
ସକାଳେ ମୁଁ ସକାଳ ଆଠଟା ବେଳୁକୁ ଉଠିକି।
ହୁଁ।
ଟିକେ ଛତୁଆ ଖାଇଥିଲି।
ତା ଆଠଟା ନୁହେଁ ଆହୁରି କମ ସମୟରେ ଛତୁଆ ଖାଇଥିଲି ତା ପୂର୍ବରୁ ତାପରେ ନଅଟା ବେଳୁକୁ ସାଢେ ନଅଟା ବେଳୁକୁ। ଟିକେ ପିଠା ଆଉ ସିଙ୍ଗଡ଼ା ବରା ଶିଙ୍ଗଡ଼ା ଖାଇକି ଫିଜୁରେ ବି ଯାଇଥିଲି ଫିଜୁ ଯି ଏବେ ଆସିଲି
ହୁଁ ଆଉ ଗଡ଼ ଠିକ ହେଇ ଆସିଲାଣି
ହଁ ଗୋଡ଼ ତ ଠିକ ହେଇ ଆସିଲାଣି ଆଉ କଣ କହୁଛ
ହଁ ପଣ କୁ
ଆଉ କଣ କହୁଛ
ବାତ କୁହ କୁହ ନାଇଁ ଠିକ ଶୁଭା ଯାଉଛି ମତେ ଆପଣ କଣ କୁହନ୍ତୁ କରିବେ
ହଁ ମୁଁ କଣ କହିବି ମୁଁ ଏଇଆ ପଚାରୁଥିଲି ଆପଣ କଣ କରୁଛନ୍ତି କଣ ନାହିଁ ଆଉ
ଆପଣ ତ ଗାଡିଆ ଉପରେ ରଖନ୍ତି
କଣ କହିଲେ
କିଛି କୁହନ୍ତୁ ଆପଣ କିଛି କୁହନ୍ତୁ
ମୁଁ ଆଉ କଣ କହିବି ରେ ଭାଇ ପରିସ୍ଥିତି ଏଇନା ଆମ ଘରର ଜମା ଭଲ ନାହିଁ ମୋ ପରିସ୍ଥିତି ବହୁତ ଖରାପ ମୋ ଘର ପରିସ୍ଥିତି ବି ବହୁତ ଖରାପ ଥିଲା
ହୁଁ
ହେଲା ସେଥିଲାଗି ତ ମୁଁ ଆଉ କଣ କହିବି ପରିସ୍ଥିତି ତ ଭଲ ନାହିଁ ମୋତେ ସେଥିପାଇଁ ତମକୁ କଲ୍ କରିଦେଲି ଦେଖିବା
ଆପଣ ଆପଣ ଜାଣିଥିବେ ପଖାଳ ଓଡିଶାର ଖାଦ୍ୟ ଗଟେ ଅଛି ପଖାଳ
ହଁ ପଖାଳ ଓଡ଼ିଶା ଖାଦ୍ୟ ମତେ କଣ ଶିଖଉଛନ୍ତି ମୁଁ
ସେ ଆପଣ ଜାଣିଥିବେ ତା ପ୍ରଣାଳୀ କହୁନାହାନ୍ତି ଟିକେ ପଖାଳ କେମିତି ତିଆରି ହବ କଣ ହବ
ଆ ପଖାଳ କେମିତି ଭାତ ରାନ୍ଧିବ ଫାଷ୍ଟ ଗରମ ପାଣିରେ ପ୍ରଥମେ ଆପଣ ଗରମ ପାଣି ବସେଇ ଦେବେ ଚୁଲି ହଉ କି ଗ୍ୟାସ୍ ହଉ କିମ୍ବା ହଟର ହେଉ ଯେକୌଣସି ଇଏରେ ଗରମ ସେ ଗରମରେ ହାଣ୍ଡି ବସେଇ ଦେବେ ପାଣି ତା ଦେହରେ ପକେଇବେ ପାଣି ଯେତେବେଳେ ଗରମ ହେଇକି ଫୁଟିବେ ସେଇ ଟାଇମ ରେ ସେଇ ସମୟରେ ଚାଉଳ ଟାକୁ ପକେଇଦେବେ ଧୋଇକି ଚାଉଳ ଟିକେ ପକେଇଦେବେ
ଆଜ୍ଞା
ଦେଖିବେ ସେ ଉ ଚାଉଳ ଟା ଭାତ ଆକାରରେ ବଡ ବଡ ହେଇଯିବ ତାକୁ ଗୋଟିଏ ଚାମଚ ବା ଖରିକାରେ ଗୋଟିଏ ବା ଦୁଇଟି ଆଣିବେ ହାତରେ ଚିପିବେ ଦେଖିବ ଯୋଉ ନରମ ନରମ ଲାଗିଲା ତାହେଲେ ତାକୁ ଯେଉଁ ପାଣି ତାକୁ ଓଜାଡ଼ିବେ ତ ଯୋଉ କଣ କୁହନ୍ତି ସେଟା ଆମର
ପ୍ରଣାରେ ଜାଲେ କିବା
ଗୋଟେ ଉ ତାକୁ ଅଖା ଗୋଟେ କପଡା ଧରିକି ତଳକୁ ଓ ଜାଡିବେ ସେ ତଳକୁ ଓ ଯାଡ଼ିଲେ ସେ ମୁ ପେଜ ଗୋଟେ ପଟୁଆ ହେଇଯିବ, ପାଣି ଭଳିଆ ବାହାରିଯିବ, ଆଉ ଭାତ ହାଣ୍ଡି ବିିଟା ରହିଯିବ, ତାକୁ ତାକୁ, ତା ଭିତରେ, କିଛି ସମୟ ପରେ ଗରମ ଭାତ ଖାଇସାରିଲା ପରେ, ତାପରେ ତମେ ଥଣ୍ଡା ପାଣି ମିଶାଇଲେ, ତାପରେ ତମେ ଥଣ୍ଡା ପାଣି ମିଶାଇଲେ ତା ପରଦିନ ସକାଳକୁ, ସିଏ ପକାଳ ହେଇଯାଇଥବ।
ଆଜ୍ଞା, ଆପ, ଆପଣ
ଆପଣ କେ, ଆପଣ କେହି ଘରେ ତିଆରି କରିଚନ୍ତି ପଖାଳ ନା
ହଁ, ଆମ ଘରେ, ଆମ ଘରେ ତ ପ୍ର ପ୍ରତ୍ୟକ ଦିନ, ପ୍ରତ୍ୟେକ ଦିନ ତିଆରି ହଉଚି।
ଆଜ୍ଞା।
ହଁ।
ଆଉ କୁହନ୍ତୁ?
ଆଉ କଣ କହିବି, ଏଇଟା ତ ପଖାଳର ପ୍ରୋସେସ୍ ଟା କେମିତି କଣ ହେବ, କଣ ନାହିଁ?
ହୁଁ।
ହଁ।
କରନ୍ତୁ। ହଁ, ଆଉ, ଆଉ ବୋଧେ ତମ ଭାଇ ଗଲେ ନା କଣ ଏଇ ମୋ ପାର୍ଶ୍ୱ ଦେଇକି।
ହଁ, ସିଏ ଧଣ୍ଡ ହେଇଗଲେ ଏକରେ।
ଅ, ଧଣ୍ଡ ତ ଆମର ଗୋଟେ ସାପ ଜାତୀୟ ପଦାର୍ଥ। ସେ ପଦାର୍ଥ ନୁହୁଁ ଜୀବ। ହଁ,
ହଁ ସେଇ ପ୍ରଜାତିରେ ସେଇ ପ୍ରଜାତିରେ ଆଜ୍ଞା।
ଏଠି ଗୋଟେ ବହୁତ ବଡ଼ ଟ୍ରକ୍ ଠିଆ ହୋଇଅଛି।
ଆଜ୍ଞା, ତା କଡରେ ଗୋଟିଏ ବଡ ବରଗଛଟିଏ ଅଛି।
ହଁ ଆମ ଆପ ଗାଁକୁ ତ ଆସିଥିଲେ, ଦେଖିଥିବେ ଆଉ।
ଆଜ୍ଞା।
ଆଉ କଣ ସେଇ ତ, ସେ ଜୀବନ ଚର୍ଚ୍ଚା ଚାଲିଛି ଆଉ। ମୋ ଦ୍ୱାରା ଆମ କିଛି ଆଉ ଇଏ ହେବନହିଁ ନା, ବହୁତ ଦିନ
ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ସେମ ସମସ୍ତେ ଭଲ ଅଛନ୍ତି, ଆପଣଙ୍କର ସବୁ ଭଲ ଅଛନ୍ତି ନା?
ହଁ, ଆମ ଘରେ ସବୁ ଭଲ ଅଛନ୍ତି, ଟିକେ ସ୍ୱାସ୍ଥ୍ୟ ଖରାପ ରହୁଛି ମୋର ଏବେ। ଯେହେତୁ ଋତୁ ପରିବର୍ତ୍ତନ ହେଉଛି ସେଥିପାଇଁ ଏବେ ଟିକେ ଦେହଟା ଅସୁସ୍ଥ ରହୁଚି।
ଭୋ ଦେହ ଟା ଅସୁସ୍ଥ ରହୁଛି, ଯାହା ବି ହେ ଲେ ନା ପରିବର୍ତ୍ତନ ଚାଲିଚି, ଗ୍ରୀଷ୍ମ ଋତୁ ରୁ ବର୍ଷା ଋତୁ, ଋତୁକୁୁ ଆପେ ଆମେ ଆମେ ଆଗେଇ ଯାଉଚେ, ଗ୍ରୀଷ୍ମ ଋତୁ ସରି ସରିଗଲାଣି, ବର୍ଷା ଋତୁ ପାଖେଇ ଆସିଲାଣି, ସେଥିପାଇଁ ଦେହକୁ ବହୁତ ଯ ସଚେତନ ରଖିବାକୁ ପଡ଼ିବ।
ଯେହେତୁ ବର୍ଷା ଋତୁର ଆଗମନ ଦ୍ଵାରା
ହଁ।
ଯୋଉ ବର୍ଷା ଜ ପାଣି ଜମିକି ରହୁଚି ହଁ ସମସ୍ତ ଜେଗାରେ ଏ ଆ ବିଭିନ୍ନ ପ୍ରକାର ମଶା ମାନଙ୍କର ବଂଶ ବୃଦ୍ଧି ହଉଚି ଯାହା ଫଳରେ କି ଯାହା ଫଳରେ କି ମଶା ମାନେ କାମୁଡୁଛନ୍ତି ମ୍ୟାଲେରିଆ ଡେଙ୍ଗୁ ବିଭିନ୍ନ ପ୍ରକାର ରୋଗ ହେଉଚି
ହଁ ସେ ଯେ ଆଉ ଆପଣ ଦେଖିବେ ଯେ କୌଣସି ଖାଲି ପାତ୍ର ରେ ପାଣି ଜମି ରଖୁଥିବେ ତାକୁ ପାଣି ଢାଳି ଦେଇକି ପାଣି ଢାଲି ଦେଇକି ତାକୁ ନଉଟେଇ ଦେଇ ରଖିବେ କାହିଁକି ସେମିତି କଲେ ମଶା ଆଉ ହେବେ ନାହିଁ।
ହୁଁ ଆପଣ ଆଜ୍ଞା ଆପଣ ପଢିଥିବେ ସ୍କୁଲ ସମୟରେ ଏଇଗୁଡିକ ସବୁ ହ୍ୟାଲୋ।
ହଁ ନିଶ୍ଚୟ ନିଶ୍ଚୟ ଏ ସ୍କୁ ବିଦ୍ୟାଳୟରେ ଆମେ ତ ଏ ସବୁ ପଢୁ ଶିକ୍ଷକ ଶିକ୍ଷୟ ବହୁତ ଆମକୁ ଶିକ୍ଷା ଶିଖେଇଛନ୍ତି ବହୁତ ଶିକ୍ଷା ଦେଇଚନ୍ତି ସେ ଯେହେତୁ ଯୋଉ ଶିକ୍ଷା ଦେଇଛନ୍ତି ଆମେ ସେଥିପାଇଁ ଆମେ ଏଇ ଯେ ଏଇ ସ୍ତରରେ ଆସିି ପହଞ୍ଚିଚେ ଯେ ବା ଆମେ ଓଡିଆ ଭାଷା କହିପାରୁଛେ କି ଓଡିଆ ଭାଷା ଶୁଣିପାରୁଚେ କି ଜାଣିପାରୁ ଏ ସବୁ
ଆଜ୍ଞା। ଆପଣ ଜାଣିଛନ୍ତି ପିମ୍ପୁଡିଠାରୁ ଆମେ କଣ ଜ୍ଞାନ ନବା ଦରକାର?
ଆ ପିମ୍ପୁଡ଼ିଠା ତ ମୁଁ ପିମ୍ପୁଡି ଠାରୁ ଜ୍ଞାନ ନେବା ଦରକାର କଣ କହିଲେ ଯେ ପିମ୍ପୁଡ଼ି ଆଗକୁ ବର୍ଷା ଦିନ ଆସିବ ବୋଲି ତା ଖାଦ୍ୟ ସଞ୍ଚୟ କରି ସିଏ ରଖେ। ତାଠୁ ଏଇ ଜ୍ଞାନ ନବା ଦରକାର ବୁଝିପାରିଲେ ଆଉ ତ
ଆଜ୍ଞା ସିଏ ଜୀବନ କାଳ ଅନବର୍ତ ମାନେ ଗ୍ରୀଷ୍ମ ସମସ୍ତ ସମୟରେ ସେ ତାଙ୍କ ଖଟି ଚାଲନ୍ତି ଆଉ ଠିକ ବର୍ଷା ଅଛି ତାଙ୍କ ଖାଦ୍ୟ ସବୁ ସଂଗ୍ରହ କର ତାଙ୍କ ରଖିଥାନ୍ତି ତାଙ୍କ ଗାତରେ ଆ ଯେତେବେଳେ ବର୍ଷା ଦିନ ଆଗମନ ହୁଏ ସେ ବାହାରୁକୁ ବାହାରି ପାରନ୍ତିନି ବିଶେଷ କିଛି କରିପାରନ୍ତିନି ଖାଦ୍ୟ ଆଗରୁ ରଖିଅନ୍ତି ସେ ତା ଭିତରେ ଥାଆନ୍ତି ସେଇଟା ଆଉ ସି ଖୀବା ଦରକାର କି ଏବେ କଷ୍ଟ କଲେ ଭବିଷ୍ୟତରେ ଆମେ ବହୁତ ଖୁସିରେ
ହୁଁ ରହିବା ପାରିବା। ଏବେ ଯଦି ଜନ୍ଦା ଭଳିଆ ଜନ୍ଦା ତାରା ବୁଲୁଥିବ କିଛି ଖାଦ୍ୟ ସଂଗ୍ରହ ନାହିଁ ଯେତେବେଳେ ଯାହା ମିଳିବ ତାହା ଖାଇବ ବର୍ଷା ଋତୁରେ ଏତ ଆମ ବହିରେ ପଢ଼ିଥିଲୁ ଉ ଉ ଛୋଟ ବେଳେ।
ଆଜ୍ଞା ଆପଣ ଜନ୍ଦା କାଟାଗୋରି ରେ ଯାଉଛନ୍ତି ନା ପିମ୍ପୁଡି କାଟାଗୋରିରେ ଯାଉଛନ୍ତି?
ମୁଁ ଅବଶ୍ୟ ପିମ୍ପୁଡି କାଟାଗୋରୀରେ ଯାଉଚି କାହିଁକି ନା ମୁଁ ତ ଏବେ ପାଠ ପଢୁଚି ବୁଝିପାରିଲେ ମୁଁ ତ ଏବେ ପାଠ ପଢୁଚି ପାଠ ପଢ଼ିବା ସହିତ ବି ଅନ୍ୟାନ୍ୟ ବହୁତ କିଛି ଜିନିଷ ମୁଁ ଶିଖୁଚି ବୁଝିପାଇଲେ। ଯେହେତୁ ମୋର ଆଗକୁ ଆଗ ଭବିଷ୍ୟତକୁ କାମ ଆସିବ ଆଉ ମୁଁ ଜନ୍ଦା କା ଜନ୍ଦା ଆ ଆ ର ନିଜେ ନହେଲେ କଣ କହିଲେ ଜନ୍ଦା ଙ୍କ
ଆଉ ଆପଣ ଆପଣ କହିବାକୁ ଚାହୁଛନ୍ତି କି ଆପଣ ଏବେ ଜନ୍ଦା ଅଛନ୍ତି ଭବିଷ୍ୟତ ରେ ପିମ୍ପୁିଡି ହେବାକୁ ଚାହୁଁଚନ୍ତି।
ନାଇଁ, ନାଇଁ, ନାଇଁ, ସେଟା ନୁହେଁ, ଆପଣ ଭୁଲ ବୁଲିଲେ, ମୁଁ ଜନ୍ଦା ନୁହେଁ। ମୁଁ ପିମ୍ପୁଡ଼ି ହବାକୁ ଚେଷ୍ଟା କରେ, କାହିଁ କନି ଭବିଷ୍ୟତରେ ପିମ୍ପୁଡ଼ି ହିଁ କାମରେ ଆସିବ।
ହୁଁ, ପିମ୍ପୁଡ଼ି ହବାକୁ ପଡିବ, ନହେଲେ ନହେଲେ ହେଇ ଆପଣଙ୍କ ଭାଇ ଆସୁଛନ୍ତି। ଆପଣ ଭାଇ ଏ କୋଉଠୁ ଅଛନ୍ତି।
ଗୋଟିଏ ପିମ୍ପୁଡ଼ି ବି ଗୋଟିଏ ପିମ୍ପୁଡ଼ି ବି। ବଡ଼ ହାତୀକୁ ଗୋଟେ ପିମ୍ପୁଡ଼ି ବି ବଡ ହାତୀକୁ ନଚେଇ ପାରିବ। ଗୋଟେ ଛୋଟ ପିମ୍ପୁଡି ବି।
ଆଜ୍ଞା, ହ୍ୟାଲୋ।
ହୁଁ।
ଆପଣ ଭାଇ କୁଆଡେ ଗଲେ ବୋଧେ ଏବେ।
ହଁ, ଯାଇଥାଏ। ମୁଁ ତ ଗାଁରେ ନାହିଁ, ମୁଁ ଗାଁ ବାହାରେ ଆସିକି ରହୁଛି, ତମେ ଦେଖୁଥିବ କେତେବେଳେ କୁଆଡେ କିଏ ଯାଉଛି, ତମ ଘର ବାହାର ଥିଲ ଏଇନା?
ଅ, ମୋ ବାପା ଡାକୁଛନ୍ତି। ଆଜ୍ଞା, କୁହନ୍ତୁ।
ଏଇନା, କଣ କହିଲେ ଏଇନା ସବୁ? ବର୍ଷା ପଳେଇ ଆସିଲାଣି, ବର୍ଷା ଆଇଲାଣି, ବିଲରେ ଚାଷ ହବ, ଆପଣଙ୍କ ଆ ଚାଷ ଫାଷ ହବ ନା?
ହୁଁ, ଆମ ଆଡେ ଚାଷର ଏବେ ଯେହେତୁ ବ ଋତୁ ଆସିଲେଣି, ଆଉ ଏବେ ଚାଷ ଚାଲି ଅଛି ଆଉ। ଆଉ ବାପା ଆଉ ବଡ ବାପା ମାନେ କଥାବାର୍ତ୍ତା ହଉଛନ୍ତି, କିଏ କଣ ଧାନ ମାନ କରିବୁ କରିବୁ। ଚାଲିଛି ସେ ବିଷୟ କଥାବାର୍ତ୍ତା ଆଉ।
ହଉ ଶୁଣ, ଯାହା ଚାଷ ବାସ ହବ। ଆମକୁ କଣ ଭଲ ଧାନ ହେବ ଆମକୁ କହିବେ? ମୁଁ ଯାଉଛି, ମୁଁ ଟିକେ ମୋର କାମ ଅଛି, କାମ ସରିିକି ଆପଣଙ୍କୁ କଲ୍ କରୁଛି। ରଖୁଛି ନମସ୍କାର।
ଆଜ୍ଞା।